କହିବି, ତମେ ବେଶୀ ଟିକେ କଥା କହୁଛ, ଆଜିକାଲି ।
ଅ ହଉ, ହଉ ଆପଣ ଧୀରେ, ଧୀରେ କଥା ହୁଅନ୍ତୁ, ଆଉ ମୋର ବିଲକୁଲ ବଳ ନାହି, ପଛକୁ ଯାଇକି ବସ ସୋର
ହଁ, ମୁଁ ଏଇଠି ହିଁ ଧୀରେ, ଧୀରେ କଥା ହେଇଯିବ, ଆମେ କଣ ଅଛି ।
ଆପଣ, କୋଉଠି ଅଛନ୍ତି? ଧୀରେ କଥା ହଉଛି, ଶୁଭୁଛି, ଭଲ ଲାଗେ ଶୁଣୁନାହାନ୍ତି, କିଛି କହିଲେ ଆପଣ । କହୁନାହାନ୍ତି, ଦେଖିଲେ, ଭଲ
କିନ୍ତୁ ଗୋଟେ କଥା କହିବି, ମୁଁ ବି ଦେବୀ ୱାଇଫାଇ କନେକ୍ଟ କରି କଥା ହଉଛି ।
ତ କଣ ହେଲା, ସେଥିରେ କଣ ଅଛି ।
ଆ ଟିକେ ସ୍ଲୋ, କେତେ ହଁ ମୋର
ହେଲା କାଶ ନା ଖ ମୁଁ, ଟିକେ ପଛକୁ ଯା
କ ବି ଆଇ ପି
କଣ କ ଏବେ କୁହନ୍ତୁ, କଣ ଆ ଘରୁ କେତେବେଳେ ଯିବେ ମତେ ଟିକେ କହିଲେ ।
ରାଜଶ୍ରୀଙ୍କର, ରାଜଶ୍ରୀ ତମ ହଟସ୍ପଟ ରେ ମୁଁ, କଥା ଥାଉଛି ।
ହଉ, ଆପଣ ହଟସ୍ପଟ କଣ ଚେକ୍ କରୁଛନ୍ତି, ଆପଣ ଗପୁ ନାହାନ୍ତି ।
ଗପିବି ହଉ, ମୁଁ ଗପୁଛି, ମୋର ପୁରୁଷ ମିତ୍ର ଟିକେ ବେଶୀ ଫୋନ ଚଲଉଛନ୍ତି, ତ ପାଖରେ ।
ଆଉ ପୁରୁଷ ମିତ୍ର ଫୋନ ହିଁ ଚଲେଇବେ, ଅବିଅସଲି ଆରେ ମୋର ପୁରୁଷ ମିତ୍ର କୁଆଡେ ଯାଉଛନ୍ତି, ସୁରଜ କୁଆଡେ ଯାଉଛି, କୁଆଡେ ଯାଉଛି, ତାକୁ
ସୁରଜ ଯାଉଛନ୍ତି, ଟିକେ ତା ମାନେ ତାଙ୍କୁ ଟିକେ ଥକା ଲାଗୁଛି, ଏଠି ବସିକି, ସମସ୍ତଙ୍କ ସହିତ, ଏକା ଟିକେ ଯାଉଛନ୍ତି, ବୁଲିକି ଆସିବେ ।
ହଁ, ଓହୋ ଆଛା ଏକା ଇସ୍ପେଣ୍ଡ କରିବେସେ ନି ଟାଇମ ଆଛା । ଆଉ, ଆପଣ କଣ ଖାଇଛନ୍ତି?
ମୁଁ ଖାଇଥିଲି, ଆଜି ଚକୁଳି ଆଉ ଚକୁଳି, ବା ।
ହୋ ଆପଣ ଆଜି ତାହଲେ ଚକୁଳି ଖାଇଛନ୍ତି।
ହଁ,
ମୁଁ ତ ଆଜି ଖାଇଛି ବିରିୟାନୀ ଆଳୁ । କିଛି ଶୁଭୁନି ଆପଣୁଙ୍କୁ?
ନାଇଁ ଭଏସ ଟା ଟିକେ ଆପଣଙ୍କର ଲେଟ ରେ ଆସୁଛି ।
ଓହୋ ସେଇଟା ଆପଣଙ୍କର ବି ସେୟା ହିଁ ହଉଛି । ମତେ ଗୋଟେ କଥା କୁହନ୍ତୁ? ବର୍ଷା ଟା ଯଦି ମତେ ଗୋଟେ କଥା କୁହନ୍ତୁ ବର୍ଷା ଟା ଯଦି ଉଠେଇଲ୍-ଦେଲା ଆଉ ଆମେ ଘରକୁ କେମିତି କିପରି ଭାବରେ ଯିବା?
ଆମେମାନେ ଗୋଟେ କାମ କରିବା ଆମେ ଅ-ଓଦା ହେଇଯିବା।
ହୁଁ ଓଦା ହେଇ ପାରିବି ନାହିଁ।
ଆପଣ ଓଦା ହେବେ ମୋ ସହିତ।
ମତେ ଓଦା ହବାର ନାହିଁ।ବିକଜ ମୋ ସ୍ୱାସ୍ଥ୍ୟ ଖରାପ ହେଇଯିବ। କହୁଛି ପରା ମୋ ସ୍ୱା ସ୍ୱାସ୍ଥ୍ୟ ଖରାପ ହେଇଯିବ।ଆଉ ସ୍ୱାସ୍ଥ୍ୟ ହିଁ ସମ୍ପଦ।
ଆପଣ ମାନେ ଇଂରାଜୀ ଶବ୍ଦର ବ୍ୟବହାର କଲେ ସେଥିପାଇଁ ମୁଁ କହିଲି ଆପଣଙ୍କୁ କାରଣ କହିବାକୁ।
ମୁଁ କହିଲି ପରା ସ୍ଵାସ୍ଥ୍ୟ ସ୍ଵାସ୍ ସ୍ଥ୍ୟ ଟାକୁ ମୁଁ ଇଂଲିଶରେ ଯାଉଛି କହୁଛି ସ୍ଵାସ୍
କାରଣ କାରଣ। ଆପଣ କାରଣଟାର ଇଂଲିଶ କହିଲେ।
ଓହୋ ମୁଁ କହିଦେଲି କି? ଆଚ୍ଛା ଇଂରାଜୀ।
ହଁ ଆଉ ମୋସ୍-ମୋ ଡାହାଣ ପଟ ମୋ ଛୁଆ? ମୋର ବା ଛୁଆ ହେଇନି
ମାନେ କଣ ହଉନି ନା କଣ?
ନା ମାନେ ହଉ ହଉ ମାନେ ମୁଁ ବାହା ହେଇନି ତ ଛୁଆ କେମିତି ହବ?
ଓହୋ ସେଇଆ।ମୁଁ କହିଲି କି କଣ କେଜାଣି କହିଲେଣି।
ରାଜଶ୍ରୀ ମୋର ଯୋଉ ସାଙ୍ଗ ରାଜ ଶ୍ରୀ ତାଙ୍କର ଦିଟା ଛୁଆ।
ଓହୋ ରାଜଶ୍ରୀ।ହଁ ସିଏ ମୋର ବି ସାଙ୍ଗ ବା।
ହଁ ବା ତାଙ୍କର ଦିଟା ଛୁଆ ନୁହଁ କି? ତାଙ୍କ ଛୁଆ ତାଙ୍କୁ ଏତେ ହଇରାଣ କରିଦଉଚି
ତାଙ୍କର ବା ମୁଁ ଶୁଣି ଥିଲି କଣ ରାଜଶ୍ରୀ ମୋତେ ନିଜେ କହୁଥିଲେ ଆଜି ନା କାଲି ସକାଳେ ହିଁ କହୁଥିଲେ ତାଙ୍କର ଆଉ ଗୋଟେ ହବାର ଅଛି କଣ?
ଆଉ ହଁ ହଁ ଆଜି ଆଜି ଆଜି କ୍ଲାସ ରୁମରେ କହୁଥିଲେ ବୋଧେ।
ଓହୋ ଦେଖନ୍ତୁ ସ ସିଆଡେ ମୋର ପୁରୁଷ ମିତ୍ରଙ୍କ ପାଖରେ ଆମର ଯୋଉ କିଏ ଗୋଟେ ପଳେଇ ଆସିଛନ୍ତି କଣ ଗୋଟେ ନବାକୁ।
ସେଇ ଯୋଉ ଆପଣଙ୍କ ପୁରୁଷ ମିତ୍ର ତାଙ୍କର ବା ଦିଟା ଛୁଆ।
ହଁ ବା ଦିଟା ଆଉ ଗୋଟେ ହବାକୁ ଯାଉଛି। ଦିଟା ନୁହେଁ ତିନିଟା ଆଉ ଗୋଟେ ହବାକୁ ଯାଉଛି।
ଆରେ ବାପରେ, ସିଏ ତ ପୁରା ବହୁତୁ ମାନେ ଚାଲିଲେଣି ଆଗକୁ ଆଉ। ଆଉ ମୋର ମୋ ପୁରୁଷ ମତେ ମତ୍ରରେ ବି ଗୋଟେ ଛୁଆ ଅଛି ଆଉ ଗୋଟେ ଛୁଆ ହେବାକୁ ଯାଉଛି।
ଓହୋ କିଟୁର କି ଓ ସିଏ ବା ମୋର ବି ସାଙ୍ଗ ତାଙ୍କର ଗୋଟେ ପୁଅ ହେଇକି ଆଉ ଗୋଟେ ପୁଅ ହବାକୁ ଯାଉଛି ଆଉ ଗୋଟେ ପୁଅ ହବ।
ନା ନା ଆଉ ଗୋଟେ ପୁଅ କି ଝିଅ ହବ ସେଇଟା ଜଣାନାହିଁ। ତାଙ୍କର ଗୋଟେ ଉଁ ଝିଅ ଅଛି କି ନା? ଇଏ କଣ କହିଲେ ହୋ।
କଣ?
ଝିଅର ନାଁ ହଉଚ୍ ଚି ଅନାମିକା।
ଅନାମିକା ବାରିକ୍ ଓହୋ।
ଅନାମିକା ବାରିକ୍ ଇଏସ୍।
ଆଉ ପୁଅ-ଅ ହବ ବୋଧେ ଆଉ। ପୁଅ ହେଲେ-
ହଁ ପୁଅ ହେଲେ ତା ନାଁ ହଉଛି ଖରା ରଖିବେ ସେ କଣ ରଖିବେ ଆପଣ?
ଜେଠାଲାଲ୍ ବାରିକ, ଓହୋ। ମୋର ଯୋଉ ତିନିଟା ଝିଅ ତାଙ୍କ ଜଣଙ୍କର ନାଁ ହଉଛି ବବିତା ଜୀ।
ଓ ଆପଣଙ୍କର ଶୁଣନ୍ତୁ ଆପଣଙ୍କର ତିନିଟା ଝିଅ ଅଛି କି? ଆରେ ତନୁ ମ୍ୟାଡାମ ର ତିନିଟା ଝିଅ ଅଛି ତାଙ୍କର ହଉଛି ଗୋଟେ
ବବିତା ବାରିକ୍ କେତେବେଳେ କହିଲି ମୁଁ? ବବିତା ଠା ଠାକୁର୍ ତାପରେ କୋମଲ୍ ଠାକୁର୍ ଆଉ
କୋମଲ ଠାକୁର ଅଞ୍ଜଲି ଠାକୁର ବା। ଆ ଆଉ ରାଜଶ୍ରୀଙ୍କର ଛୁଆଙ୍କ ନାଁ?
ରାଜଶ୍ରୀର ସ୍ଵାମୀଙ୍କ ନାଁ ହଉଛି ଅୟର୍।
ସ୍ଵାମୀଙ୍କ ନାଁ ଅୟର୍ ଆଚ୍ଛା ଆଚ୍ଛା।
ସିଏ ଏସ୍ ଆର୍ ରାଜଶ୍ରୀ, ସ୍ଵାମୀଙ୍କ ନାଁ ଅୟର୍ ତାଙ୍କର ଛୁଆ ଙ୍କ ନାଁ ହଉଛି ଗୋଲି, ଗୋଗି।
ଛୁଆଙ୍ଗ ନା ଗୋୋଲି, ଗୋଗି।
ହେଁ ହେଁ ଆଉ ମୋର ଯେ ପୁରୁଷ ମିତ୍ର ସୁରଜ କହୁଥିଲି ତାଙ୍କର ଛୁଆ ତାର ଚାରିଟା ଛୁଆ ହେଲା ମାନେ ଏମିତି ମାନେ ଯୁଡୁଆ ଚୁନି, ମୁୁନି, ଚିନୁ, ବିିନୁ।
କାହାର ଚାରିଟା ଛୁଆ? ଚୁନି, ମୁନି, ଚିିନୁ, ବିନୁ। ହୁଁ। ଚାରିଟା ଛୁଆ କାହାର?
ଏଇ ସୁରଜ ବାବୁଙ୍କର।
ବାହା ହେଲା ପରେ ସ୍ତ୍ରୀ କି
ଏଇ ଆପଣ କଣ ଯୋନା ଆଉଟ ହଉଛନ୍ତି। ଆପଣ କଥା ହୁଅନ୍ତୁ ଆପଣ ଏତେ ଭାବନାରେ ଯଦି ପଶିଯିବେ ଶଇଲା ଆଉ।
ଆରେ ଆକ୍ଚୁଲି କଣ ହେଇଛି ନା ମୋ ଅଣ୍ଟାଟା କାଟୁଛି।
ଅଣ୍ଟା ମୋର ପେଟ କାଟୁଛି ବହୁତ ଜୋରେ ମୁଁ କହୁଛି ଘରକୁ ଚାଲନ୍ତୁ ଆପଣ କିନ୍ତୁ ଶୁଣିବାର ନାହିଁ
ଅଛେ ଅଛେ ମୁଁ ଆଉ ଚାଲିକି ଯାଇପାରିବିନି ଏଇନେ।
ଆଉ ଆପଣଙ୍କୁ କିଏ ନବ ଆପଣଙ୍କୁ ଆସିକି? ଏଇଠି ପ୍ରାଇଭେଟ ଜେଟ ଥୋଡି ଆସିବ ଏଇ ଆ ଉପରେ ବସୁନାହାନ୍ତି ଆ ଉପରେ ବସନ୍ତୁ ହେଇ ଆ ଉପରେ ବସନ୍ତୁ ନହେଲେ ହେ ନହେଲେ ଆ ଉପରେ ବସନ୍ତୁ ଦିଟା ଅଲଗା ଅଲଗା କଲର। ସିଏ ଦବିଗଲେ କଣ ହେଲା ଆ ଆପଣ ତ ଉଠିଯିବେ ନା।
ଆସିକି ଚାଲିପାରିବନି ଆଁ ତାପରେ ମତେ ନେବ କିଏ?
ଆପଣଙ୍କ ନବ
ହଁ ଆରେ ଏଇ ଆମର ପୁରୁଷ ମିତ୍ର ଅଛନ୍ତି ତାଙ୍କୁ ଏମିତି କୁକୁର ଭଳିଆ କହିଆ ଚାଲିବାକୁ ନା। ଉପରେ ବସି ପଡିଆ ହା ହା ହା।
ତାର ମୋର ଯୋଉ ପୁରୁଷ ମିତ୍ର ତାଙ୍କ ମୁଣ୍ଡ ବହୁତ ବଥଉଚି ସେତେବେଳୁ। ତ ସିଏ ଏବେ ସେ ରାଜଶ୍ରୀ ମ୍ୟାଡାମ ଯାଉଛନ୍ତି ତାଙ୍କ ମୁଣ୍ଡ ଚିପି ବାକୁ ଏବେ ମୋର ତ ନିଜର ମୁଣ୍ଡ ବିିନ୍ଧୁଛି ସେ ମୋର ଠିକ କରି ପାରୁନି ମୁଁ ମତେ ଲାଗୁଛି ମୋ ମୁଣ୍ଡ ବିନ୍ଧା ତାଙ୍କ ଉପରେ ଡେଇଁଗଲା।
ଆପଣଙ୍କର ଡିଆଁ ରୋଗ ଅଛି।
ମୋର ଟିକେ ହଁ ମୋର ଡିଆଁ ରୋଗ ଅଛି ମୋ ସାଙ୍ଗ ଠୁ ବା ମତେ ସବୁ ଜିନିଷ ଡେଉଛି।
ତମର ଟିକେ ଦୋଷ ବାହାରୁନି କି ସେଇ ଯୋଗୁ।
ଆପଣ ଏମିତି କହିବେ ମତେ କଲରେ ଆଁ ଆଁ ଏଇ ଝଗଡା କରିବା ପାଇଁ ।
କହୁଛି ନା କଣ?
ଆପଣ ଏମିତି କଣ କହୁଛନ୍ତି ଆପଣ ମୋ ସହିତ କଂଳେଇକି କଥା ହୁଅନ୍ତୁ। ଆପଣ ଆପଣଙ୍କ ପୁଷ ପୁରୁଷ ମିତ୍ରଙ୍କର ଫୋନ ଛଡେଇବା ପାପ ବହୁତ ପାପ।
ମତେ ସେ ଫୋନ ଦେଉନାନ୍ତି।
ସିଏ ଆପଣଙ୍କୁ ଫୋନ ଦେବେ କେତେବେଳେ ଯେତେବେଳେ ଆପଣ ସିଏ ଚବିଶ ଘଣ୍ଟା କେମତି ଆପଣ ତ ବାର ଘଣ୍ଟା ଘରେ ରହୁଛନ୍ତି?
ସେତେବେଳେ ସିଏ ଧରୁଛନ୍ତି?
ଆପଣ କଲେଜ ଆସିକି କାଇଁ ତାଙ୍କୁୁ ଫୋନ୍ ଟା ଧରଉ ଛନ୍ତି କି ଆପଣ ବ୍ୟାଗ୍ ରେ ପକ ରଖୁନାହାନ୍ତି? ତ ସେ ଧରିବ ସେମିତି ସେ କହୁ
ସେ କ
ତାଙ୍କ ଇଚ୍ଛାରେ ହିଁ ହବ ସବୁ କିିଛି। ଖାଲି
କାହିଁକି ମ ମୋ ଇଚ୍ଛାରେ କିଛି ହବନି ନା କଣ ମୋର ଇଚ୍ଛା ନାହିଁ ନା କଣ?
ତ ଆପଣଙ୍କୁ ମୁଁ ଗୋଟେ ଜିନିଷ କହୁଛି ପୁରୁଷ ମିତ୍ରଠୁ କେମିତି ଫୋନ ନେବେ? ହେଲା ସିଏ ଆପଣ ତାଙ୍କୁ ମାଗିବେ ଫୋନ୍ ଟା ସିଏ ମନା କରିବେ ଫାଷ୍ଟ ଆପଣ ତାଙ୍କୁ କହିବେ ଗୋଟେ ସୁନ୍ଦର ଝିଅ ଦେଖିକି ତତେ ପଟେଇଦେବି ସେତେବେଳେ ସିଏ ସାଙ୍ଗେ ସାଙ୍ଗେ ହାଁ ହାଁ ହେଇକି ଫୋନ୍ ଦେଇଦେବେ।
ଆପଣଙ୍କୁ ଗୋଟେ ସୁନ୍ଦର ଝିଅଟେ ପଟେଇଦେବି। ଆପଣ ଏବେ ଦେଇଦିଅନ୍ତୁ ଆପଣଙ୍କ ଫୋନ୍ ଆପଣଙ୍କ ଦ୍ୱାରା ମୁଁ ପଟିଯିବି ଆ
ସେ ଫୋନ୍ ବି ଦେଇଦେଲେ ଦେଖୁଛନ୍ତି ତ?
ଗୀତ ଶୁଣିଛି ଆ ହାଁ କଣ? ସନ୍ଧୁର ଗୀତ ମୁଁ ଜାଣିନି ଆ ଏ କି ଯୋଉ କ୍ୟା ବାତ ହେ କ୍ୟା ବାତ୍ ହେ।
ଆପଣ କ୍ୟା ବାତ୍ ହେ ଆଇ ନୋ।
ହଁ ଭଲ ଗୀତ ଟା ମୁଁ ବି ଶୁଣିଛି ଭଲ ଗୀତା ଟା। ସିଏ ସିଏ ଗୋଟେ ଆଶାରେ ଦେଇ ଦେଇଛନ୍ତି ମତେ ଫୋନ କିନ୍ତୁ ଜାଣିନାହାନ୍ତି ସେ ଆଶାଟା ମୁଁ ମି ଛରେ କହିଛି।
ଆପଣଙ୍କ ସାଇଟରେ ଯେତେବେଳେ ଗୋଟେ ମହିଳା ମିତ୍ର ବସିଥିବେ ସେତବେଳେ କ୍ୟା ମାନେ ମାନେ ଯେମିତି କି ଆପଣ ସାଇଟରେ ମାନେ ହ୍ୟାଲୋ। କିଛି ସେକେଣ୍ଡ ଅଛି ଏ ଗୋଟେ ଗପୁଥାନ୍ତୁ।
କୁହନ୍ତୁ ଟିକେ ଆରେ ରାଜଶ୍ରୀ ମାଡ଼ାମ୍ ହଟ୍
ଆରେ ମୁଁ ହଟସ୍ପଟ୍ ଦଉଛି ମୁଁ ହଟସ୍ପଟ୍ ଆପଣ ଏଇ ରୁହନ୍ତୁ ଆରେ ହଟସ୍ପଟ୍ ମୁଁ ଦଉଛି। କଣ ହେଲା କହିରା ଶୁଭୁନି ଗ ପେଡ଼ି ଶୁଣନ୍ତୁ ମୁଁ କଲ୍ ରଖୁଛି ମୋର ସମୟ ହେଇଗଲା ମୁଁ କଲ୍ ରଖୁଛି।